ହ୍ୟାଲୋ।
ହଁ ଶୁଣି ପାରୁଛନ୍ତି।
ଆଜ୍ଞା ଶୁଣିଲି କୁହନ୍ତୁ।
କଣ କରୁଛନ୍ତି?
ମୁଁ ତ ଏଇ ବସିଥିଲି ଘର ଫର ଓଳେଇକି ତମେ କଣ କରୁଛ?
ଏଇ ମୁଁ ମାନେ ଘର ସବୁ ଖରଗ ଖରଗି କରିକି ଏଇ ଛୁଆ ଙ୍କୁ ମା ଛୁଆ ଶୋଇଥିଲେ ତାପରେଇ ଏଇ କଲ୍ କରୁଥିଲି ଆଉ
ଓ ହଁ ଆଉ ଦିଦି ଆଜି କଣ ଖିଆ ପିଆ ସଇଲାଣି?
ହଁ ଖିଆ ପିଆ ସଲାଣି ଆଜି ରୋଷେଇରେ ଆମର ଥିଲା ଭାତ ଡାଲମା ଖଟା ଆଉ ଏ ଆମ୍ବ ବଢିଚୁରା ଏଇସବୁ ଆଉ
ଅ ହଁ ଡାଲମା ଆଜି ରୋଷେଇ ତମେ ଆଜି କରିଥିଲ?
ହଁ ରୋଷେଇ କରିଥିଲି ମୁଁ।
କଣ କେମିତି ଡାଲମା ଆଜି କଲ?
ଡାଲମା ତ ଏମିତି ମାନେ ଆଗେ ମାନେ ପାଣି ବସେଇଦେଲି। ତାପରେ ପନିପରିବା ସବୁ ଯାହାବି ଥିଲା ଘରେ କି ସାରୁ ଆଳୁ କଖାରୁ ବାଇଗଣ ଯୋଉଁ ହଁ ଆମର ଇଏ ଯୋଉ ବାଡିରେ ହୁଏ କଦଳୀ ଗଛରେ ଯୋଉ କଞ୍ଚା କଦଳୀ ନୁହେଁ ନା
ହଁ
ତା କଦଳୀ ତାକୁ କାଟିକି ସବୁ ପରିବାକୁ ଧୋଇ ଦେଇକି ମାନେ ପାଣିରେ ପକେଇଲି ପାଣି ଯେମିତି ଫୁଟିଗଲା ତାପରେ ଆମେ ଯାଇ ଟାକୁ ଯାଇ ଟାକୁ ଧୋଇକି ପ ଲି ଯା ମାନେ ଯାଇ ସିଝିଗଲା ପରେ ଯାଇ ପରିବା ସିଝିଗଲା ପରେ ସେଟାକୁ ଛୁଙ୍କ ଦେଲି ଯେମିତି ତାର ମେନେ ଛୁଙ୍କର ଇ ମାନେ ଇଏଟା ରହିବ ମାନେ ଭୃଷଙ୍ଗ ପତ୍ର ଭୃସଙ୍ଗ ପତ୍ର ଦେଲେ ସେ ଛୁଙ୍କ ଟା ଭଲ ଲାଗିବ
ହଁ
ହଁ ମାନେ ଲଙ୍କା ସୁକିଲା ଲଙ୍କା ଭୃଷଙ୍ଗ ପତ୍ର ପଞ୍ଚ ଫୁଟଣ ଜାଣିଥିବେ ତ
ହଁ ପଞ୍ଚ ଫୁଟଣ
ପଞ୍ଚ ଫୁଟଣ ହେଲା ତ ସବୁ ମାନେ ଏମିତି ତାକୁ ଫୁଟାଗଲା ଫୁଟା ଯାଇକି ତାପରେ ଡାଲମା ଟାକୁ ମାନେ ହନି ଯୋଉ ଜାଣିଥିବେ ଯୋଉ ହେଙ୍ଗୁ ତାକୁ ପକେଇକି ହଁ ତାକୁ ମାନେ ଛୁଙ୍କ ଦେଲି ଡାଲମା ଟା
ହଁ
ଏଇ ଭାବରେ ଡାଲମା ଟା ମୁଁ ପ୍ରସ୍ତୁତ କରେଇଥିଲି ଆଉ ପ୍ରସ୍ତୁତ ପ୍ରଣାଳୀ ଟା ମୋର ଏଇଭଳି ବାଗ୍ୟ ଥିଲା।
ବହୁତ ସୁନ୍ଦର ଲାଗିଥିବ ତାହେଲେ ତମ ଘରେ ସମସ୍ତେ ବି ଖାଇଥିବେ।
ହଁ ସମସ୍ତେ ଆମ ପରିବାର ବର୍ଗ ସମସ୍ତେ ଖୁସି ମନରେ ଖାଇଲେ ଆଉ ଏମିତି ବି କେବେ ବନେଇକି ଖାଆନ୍ତୁ ବହୁତ ମାନେ ଭଲ ଲାଗିବ
ହଁ ମୁଁ ନିହାତି ପ୍ରସ୍ତୁତ କରିବା ମୁଁ ମା ବନେଇଛନ୍ତି ମୁଁ ତ ମତେ ତ ଆସେନି। କେବେ ଟ୍ରାଏ ମୁଁ ଡାଲି ବନେଇ ଦିଏ ସହଜ ଉପରେ ଡାଲି ବନେଇ ଦି କିନ୍ତୁ ଡାଲମା ତମେ ଏବେ କହିଦେଲା ମୁଁ ସେଇ ଅନୁସାରେ ବନେଇବି ଆଉ
ହଉ ମୁଁ ପ୍ରଣାଳୀ ଟା କହିଦେଲି ତ ଥରେ ଚେଷ୍ଟା କରିକି ଦେଖନ୍ତୁ ମୋ ମାନେ ବ ଲାଗିବ ମାନେ ତାର ସ୍ଵାଦ ବହୁତ ନିଆରା
ହଁ
ଆଉ ଆପଣ କେବେ ଯାଇଛନ୍ତି ପୁରୀ ଯାଇଛନ୍ତି ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି।
ଶ୍ରୀଜଗନ୍ନାଥ ଙ୍କୁ ହଁ ମୁଁ ପୁରୀ ଯାଇଛି ଦି ତିନି ଥର ଯାଇଛି କୁ ଅ ତ ଠାକୁରଙ୍କ ଡୋରି ନହିଁ କିନ୍ତୁ ମୁଁ ଯାଇଛି ତମେ ଯାଇଛ
ହଁ ମୁଁ ତ ଯାଇଛି ଜଗନ୍ନାଥଙ୍କୁ ଦର୍ଶନ କରିକି ଯାଇ ଆସିଛି। ଫେର୍ ବି ମାନେ ମନ ବହୁତ ମାନେ ଆକୁଳ ହଉଛି କି ମାନେ ଉଁ ଜଗନ୍ନାଥଙ୍କୁ ଟିକେ ଦର୍ଶନ କରନ୍ତି କି ଭଗବାନ କେବେ ଡୋରି ଲାଗିବ ତ ଫେର ଯିବି ଆଉ ଜଗନ୍ନାଥଙ୍କୁ ଦର୍ଶନ କରିକି ଆସିବି ଆଉ।
ହଁ
ହିଁ
ଆଉ
ଜଗନ୍ନାଥ ମନ୍ଦିର ଗଲେ ତ ମାନେ ଅବଢା ଖାଇଛ ନା
ଜଗନ୍ନାଥ ମନ୍ଦିର କୁ ଯାଇକି ଅବଢା ପୁଣି ଖାଇବୁନି ନା ହଁ ଖାଇଛି ମୁଁ। ଖାଇଛି ଆଉ ଥରେ ମୁଁ ଥରେ ସାଙ୍ଗମାନେ
ଆଉ ଜଗନ୍ନାଥଙ୍କୁ ଗଲେ ମାନେ ମନ୍ଦିର ଗଲେ ଅବଢା ଖାଇବ ତାର ନିର୍ମାଲ୍ୟ ଆଣିବ। ଆଉ ଯୋଉ ଯିବ ସମୁଦ୍ର କୂଳ ବେଳାଭୂମି ବୁଲିବ।
ହଁ
କେବେ ବେଳାଭୂମି ବୁଲିଛନ୍ତି?
ହଁ ମୁଁ ବୁଲିଛି ମୁଁ ରହିନି ତ କେବେ ସେଇଦିନ ଯାଇକି ସେଇଦିନ ପଳେଇ ଆସିଥିଲି।
ମାନେ ସେ ବେଳାଭୂମି କି ମାନେ ଏମିତି ଆକର୍ଷଣୀୟ ଜିନିଷ ଯେ ମାନେ ମାନେ ସେଠୁ ମାନେ ଆସିବାକୁ ବି ମନ ହୁଏନି ଥରେ ଗଲେ ନାଇଁ।
ହଁ କେବେ ବି ଆସିବାକୁ ଇଛା ହୁଏନି ସେଟା ବହୁତ ବହୁତ ଭଲ ଲାଗେ।
କୁହନ୍ତି ଜଗା ମାନେ ଶୁଣିଛି କି ମାନେ ଜଗନ୍ନାଥ ମନ୍ଦିର କୁ ଯେତେ ଥର ଗଲେ ବି ମାନେ ସେ ଜାଗା କେବେ ପୁରୁଣା ହୁଏନି। ତ ସବୁବେଳେ ମନେ କହୁଥାଏ ଆମେ ଜଗନ୍ନାଥ ମନ୍ଦିରକୁ ହିଁ ଯିବୁ ବୁଲିବା ପାଇଁ।
ଜଗନ୍ନାଥ ମନ୍ଦିର ବହୁତ ଭଲ ଲାଗେ।
ହଁ। ମଣିଷ ଯେତେ ଆଉ ଅଲଗା ମାନେ ତୀର୍ଥ ଯାଅ ତୀର୍ଥ ଯାତ୍ରା ଯୋଉଠିକି ବି ଯାଅ ମାନେ ସେଇ ଜାଗାକୁ ଆପ ମାନେ ଆପଣ ଯଦି ଥରେ ଦିଇଥର ଏମିତି ବି ପଳେଇବେ ମାନେ କହିଦବ କି ହଁ ଆମେ ସେଠିକି ଯାଇଥିଲୁ ଆଉ ଯିବାକୁ ମାନେ ମନ କହିବନି। କିନ୍ତୁ ଏ ଜଗନ୍ନାଥ ମନ୍ଦିରକୁ ମାନେ ଯଦି ଆପଣ ଏମିତି ବାରମ୍ବାର ମାନେ ଜୀବନଟା ସାରା ବି ମାନେ ବିତି ଯାଉ ବି ଆପଣ ପଳାନ୍ତୁ ହେଲା ବୁଢା ବୁଢୀ ହେଲା ପର୍ଯ୍ୟନ୍ତ ବି ଯାଆନ୍ତୁ ତଥାପି ଆପଣଙ୍କୁ ନୂଆ ଲାଗିବ।
ହଁ ଜଗନ୍ନାଥ ଠାକୁର ସେମତି ଆଉ ହେଇଛନ୍ତି ଆଉ। ହ୍ୟାଲୋ।
ଆଉ
ନା ଅବଢା ହାରିଆ ଖାଇଛ ନା ନାଇଁ
ହଁ ମାନେ ଜଗନ୍ନାଥ ମନ୍ଦିରକୁ ଯିବ ଆଉ ଅବଢା ଖାଇବନି। ଅବଡା ନ ଖାଇଲେ ଆଉ ଫେରିବନି।
ହୁଁ। ଅବଢା ନ ଖାଇକି ଆଉ ପୁରୀ ଯିବାର କିଛି ମାନେ ହିଁ ନାହିଁ ନୁହଁ।
ଆଉ ଆପଣଙ୍କର ସେଠି ପନ୍ ମାନେ ଓଉ ରାଇତା ଖାଇଛନ୍ତି କେବେ?
ହଁ ଓଉ ରାଇତା ଖାଇଚି ସୋରିଷ ମସଲା ଦିଆ ହେଇକି ଯୋଉ ପୁରୀରେ ହଉଛି ବଢିଆ ଲାଗୁଛି।
ପ୍ରଶ୍ନମ୍ ପୁରୀ ମାନେ ଜଗନ୍ନାଥଙ୍କ ମନ୍ଦିରରେ ବି ଓୟୁ ଓଉ ରାଇତା ମାନେ ଭୋଗ ଲାଗି ହୁଏ। ଓଉ ରାଇତା ବି ପ୍ରସ୍ତୁ ପ୍ରସ୍ତୁତୁ ପ୍ରଣାଳୀ ଟା କେମିତି ଟିକେ କହିବେ?
ହଁ ଓଉ ସିଝା ହଉଛି ସିଝା ହେଇକିନା ହଁ ଗୁଡ ଦିଆହବ ତା ଦେହରେ ସୋରିଷ ମସଲା ଟା ଆମର ରାଇରେ ଦିଆ ହୁଏ ଓଉ ରାଇରେ ଆଉ ହଁ।
ମାନେ ଓଉଟାକୁ ସିଝା ହେଇକି ତା ଦେହରୁ ମାନେ ଯୋଉ କଷା ପାଣି ଟା ବାହା କରାଯିବ।
କଢା ହୁଏ କଷା ପାଣି କଢା ହୁଏ ତାପରେ ଗୁଡ ହରିକା ପଡେ। ତାପରେ ସୋରିଷ ମସଲା ଟା ଦିଆ ହୁଏ ରାଇରେ। ତାପରେ ସଇଲା ପରେ ଜିରା ଲଙ୍କା ଗୁଣ୍ଡ ହରିକା ଦେଲେ ଟିକେ ଟେଷ୍ଟ ଲାଗେ ଆଉ।
ଆମର ସେ ଜିରା ଗୁ ଲଙ୍କାଗୁଣ୍ଡ ଟାକୁ ଭାଜିକି ମାନେ ମାନେ ଉଁ ଗୁଣ୍ଡ କରିକି ମାନେ ପ୍ରସ୍ତୁତ କରାଯାଏ ନାଇଁ।
କିଣା ଗୁଣ୍ଡ ନୁହଁ ଏଇ ଯୋଉ ଆମର ଘରେ ତିଆରି ଗୁଣ୍ଡ।
ଓହୋ ତାର ମାନେ ସ୍ଵାଦ ବହୁତ୍ ଭଲ ଲାଗେ କୁଆଡେ
ହଁ।
ହଁ।
ଆଉ ଶାଗ ମୁଗ ଖାଇଛନ୍ତି ନା ନାଇଁ।
ହଁ ଶାଗ ମୁଗ ତ ଯାଇଚି ମନ୍ଦିର କୁ ଗଲା ମାନେ ଅବଡା ଖାଇଲା ମାନେ ଆଗେ ଜଗନ୍ନାଥ ମହା ମହାପ୍ରଭୁ ହଉ କି କେନ୍ଦ୍ରାପଡା ହଉ ଶାଗ ମୁଗ ଟା ମାନେ ମହାପ୍ରଭୁଙ୍କର ମେନ୍। କହିବାକୁ ଗଲେ ଆ ପ୍ରଥମ୍ ଶାଗ ମହୁକ ବିନା ଜଗନ୍ନାଥଙ୍କ
ଅଧୁରା ଆଉ ହୁଁ।
ହଁ ଶାଗ ମୁଗର ପ୍ରସ୍ତୁତ ପ୍ରଣାଳୀ ଆପଣ ଜାଣିଚନ୍ତି?
ହଁ ଶାଗ ମୁଗ ମର ପ୍ରସ୍ତୁତି ମତେ ମାଲୁମ ଅଛି।
ଅ ହଁ ଟିକେ କହିବେ କେମିତି କଣ ପ୍ରସ୍ତୁତ କରୁଛନ୍ତି ଆପଣ?
ଆଜ୍ଞା। ଏ ଯୋଉ ମୁଗ ତ ଆମର ସିଝା ହଉଚି ସିଝା ହେଇକିନା ତାପରେ ଫୁଟା ହବ।
ହଁ।
ହଁ ଅଦା ଫଦା ଦିଆ ହେଇକି ଅଦା ହାରିକା ଦିଆ ହେଇକି ଫୁଟା ହବ କାହିଁକିନା ଯେହେ ଯୋଉ ଆମେ ଦାର କରୁଚେ ସଂକ୍ରାନ୍ତି ଗୁରୁବାରେ ଆଉ କଣ ଆମେ ଖାଇବା କି?
ହଁ।
ହଁ ଆଉ ଅଦାରେ ଛୁଙ୍କ ହବ ଜିରା, ଲଙ୍କା ପଡିକି ସବୁ ଫୁଟା ହବ ତାପରେ ନେଉଟିଆ ଶାଗ ହଉ କୋଶିଳା ଶାଗ ହଉ ପଡିବ। ପଡିଲା ପରେ ସେମିତି ଯେମିତି ଆମର ଔ ରାଇତା ଜିରା ଲଙ୍କାଉଣ୍ଡ ପଡୁଛି କୁଟାର। ସେମିତି ଦିଆହବ। ହାଲୋ ଆଉ ଟିକେ ବଢି ପଡିବ ତା ଦେହରେ ଭଜା ହେଇକି ବଢି ଚୁନ ଗୁଣ୍ଡ ହେଇକି ପଡିବ।
ଆମର ଯୋଉ ବିରିରେ ଯୋଉ ତିଆରି ହୁଏ ଯୋଉ ବଢିଟା ଯୋଉ କୁହନ୍ତି।
ହାଁ ହାଁ ହାଁ ବିରି ବଡି ବିରି ବଡି ହଁ। ବିରି ଆମର ଧୋଇଧାଇକିନା। ତାକୁ ବାଟିକି ଫେଣେଇକି ବଢି ପକଉ। ବଢି ପକେଇକି ତା ଶୁକିଲା ପରେ ସବୁଥରେ ଧୋଁ ଭାଜିକିନା ପକଉ ଆଉ ତେଲରେ ଆଉ।
ହଁ ଯୋଉ କୁହନ୍ତି ଓଡିଆଙ୍କର ବଢି ପଖାଳ ବିନା ବଢି ଚୁରା ବିନା ପଖାଳ ଅଧା।
ପୁରା ହଁ।
ହଁ ସେମତି।
ଆଉ କଣ ଖାଇଥିଲେ?
ଖାଇଥିଲି ପ୍ରାୟ ଭାତ କି ଡାଲମା ଆଉ ଏ ଖଟା। ଆଉ ଆମ୍ବ ଆଉ ବଢି।
ଆମ୍ବ ଫଳଉଚ ତମ ବାରି ରେ
ନା ନା ଆମ୍ବ ତ ଫଳିଥିଲା ବହୁତ୍ ଏ ବର୍ଷ ଆମ୍ବ ଫଳିଥିଲା। ଆଉ ବର୍ତ୍ତମାନ ଆଏଁ ପାଇଁ ଆମ୍ବ ସରିଗଲାଣି ଏବେ ମାନେ କିଣିକି ଆଣୁଛୁ ଆଉ।
ହଁ ହୁଁ।
ଆପଣଙ୍କ ଆଡେ ବି ଆମ୍ବ ସରିଯିବନି ନା?
ହାଁ ସବୁଆଡେ ସରିଯିବ।
ଆ ହା।
ହୁଁ। ଆଉ ଝିଅ?
ଆପଣଙ୍କ ଏଇ ଝିଅ ଏଇଠି ଖେଳୁଚି। ଆପଣଙ୍କର ଗାଈ ଅଛି?
ହଁ ଗାଈ ଅଛି ଦିଁ ଦିଟା ଗାଈ ଅଛି। ବାଛୁରୀ ଦିଟା ଅଛି ଗାଈ ଦୁଆଁ ହଉ-ଚି। ଛେନା ହଉଚି।
ଶୁଦ୍ଧ ଗୁଆ ଘିଅ ଟା ତିଆରି କରନ୍ତିନି। ସେଇଟା କଣ କେମିତି ପ୍ରସ୍ତୁତ ପ୍ରଣାଳୀ ଆପଣ କମତି କଣ କରନ୍ତି।
କ୍ଷୀର ଆମର ବସି ବସିକି ସିଜା ହଉଚି ପୁରା ସିଜି ସିଜି ପୁରା ଲାଲ୍ ହଉଚି।
ଲାଲ୍ ହଉଚି ସେଟା କଣ ମାଟି ପାତ୍ରରେ ବସଉଚନ୍
ହଁ ହଁ ମାଟି ମାଟିରେ ମାଟି ମାଟି ବଢାରେ ବସୁଚି। ମାଟି ବ ଠାରେ ବସୁଚି ସିଜିକିରା ପୁରା ଲାଲ୍ ହେଇଯାଉଚି ସେଇଟା ଆମର ଆଉ ଗୋଟେ ମାଟି ବଢାରେ ରଇ ଉଜରା ହଉଚି ଏଇଟା ବସା ଦଇ ହଉଚି। ବସା ଦହି ହେଲା ପରେ ତାପରେ ଆମର ଦହି ବୁଲା ହେଇକି ଆଉ ଗୋଟିଏ ମାଟି ପାତ୍ରରେ ଛେନା ହଉଚି।
ଏ ଛେନା ହଉଚି ସେଟା ଆଉ ଗୋଟେ ପା ଯୋଉ ଘିଅ ପ୍ରସ୍ତୁତ ହୁଏ ସେଇଟା କଣ ଗୋଟାଏ କୃଷ୍ ନା ଖାଆନ୍ତି ଯୋଉ ଲବଣୀ ଉଁ ଖାଆନ୍ତିନି ନା?
ହଁ ହଁ ସେ ଯୋଉ ହଁ ସେ ଦହିଟା ବୁଲା ହେଇକି ନା ଲହୁଣୀ ଭାଆରୁ ଯିଏ ଓ ଲବଣୀ ସେଇଟା ହଁ କୃଷ୍ଣ ଖାଆନ୍ତି ସେଆକୁ।
ତା ଧିଅରୁ ସେଇଟା ମାନେ ମରା ଯାଏ ଆମର ଯୋଉ
ସେଇଟା ଘିଅ ପ୍ରସ୍ତୁତ ହୁଏ ଆଉ।
ଆଚ୍ଛା ସେଇଟା ମାନେ ମାରା ଯାଇକି ଘିଅ ପ୍ରସ୍ତୁତ ଯୋଉଟା କୁହନ୍ତି କି ଆମର ଗୁଆ ଘିଅ। ଖାଣ୍ଟି ଗୁଆ ଘିଅ ତାର ସ୍ଵାଦ ପୁରା ନିଆରା। ତାକୁ ଖାଇଲେ କି ମାନେ ଏମତି
ବୁନ୍ଦିଆ ପକେଇଲେ ମହାପ୍ରସାଦ ପୁରା ଆସିକି ଫଟେଇବ ଆଉ।
ଆଁ ଗୋ ମାନେ ତାକୁ ଖାଇଲେ କି ଆମର ଥଣ୍ଡା ଥଣ୍ଡା କାଶ ଜର ସବୁ ଭଲ ହେଇଯାଏ ମାନେ ଗରମ ଭାତରେ ପକେଇଥାନ୍ତି।
ହଁ ହଁ। ହାଲୋ
ହଁ।
ଆ ଆଜ୍ଞା ଟିକିଏ ରଖିବେ ମୁଁ
ହଉମୁଁ ରଖୁଛି ଆଉ କେତେବେଳେ ଫୋନ୍ କରିବି ଆଉ
ଆଜ୍ଞା।
ଥ୍ୟାଙ୍କୟୁ ଧ ଧନ୍ୟବାଦ।